ହ୍ୟାଲୋ।
ହ୍ୟାଲୋ।
ହଁ ମ୍ୟାଡ଼ାମ ନମସ୍କାର।
ହ୍ୟାଲୋ।
ହ୍ୟାଲୋ ହଁ ମ୍ୟାଡ଼ାମ ନମସ୍କାର ଭଲ ଅଛନ୍ତି?
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହଁ ଦିଦି ନମସ୍କାର।
ହଁ ଭଲ ଅଛନ୍ତି?
ହଁ ଭଲ ଅଛି କଣ କରୁଥିଲେ?
ଆଉ ହ ଏ ମୁଁ ଶାଗ ବାଛୁଥିଲି ଆଜି ଯାଇଥିଲି ଟିକେ ବଜାର ଯାଇଥିଲି ଭଲ ଭଲ ଫ୍ରେଶ ଶାଗ ଥିଲା ଶାଗ ଥିଲା ତ ସକାଳେ ନେଇକି ଆସିଲି ତାପରେ ତ ବାହାରକୁ ଗଲି ଟାଇମ ହେଲାନି ସକାଳେ ରାନ୍ଧିବା ପାଇଁ ତ କାଲି ସକାଳେ ରାନ୍ଧିବୁ ସେଥିପାଇ ଏବେ ବାଛୁଚି ଟିକେ ଶାଗ ଆଉ ଖାଆନ୍ତି କି ନାଇଁ ଆପଣ ଶାଗ?
ହଁ ଶାଗ ମତେ ତ ଶାଗ ବେଶୀ ପସନ୍ଦ ଭାତ ଶାଗ ହେଲେ ହେଇଯିବ କୋଉ ଶାଗ ବାଛୁଛନ୍ତି?
ଏଇ ସେ ସଜନା ଶାଗ।
ଆଚ୍ଛା ଆଚ୍ଛା ସେଇଟା ଟାଇମ୍ ଟେକିଂଙ୍ଗ୍ ବାଛିବା ପାଇଁ ନାଇଁ କି? ଟିକେ ବେଶୀ ସମୟ ଲାଗିବ ବାଛିବା ପାଇଁ ହିଁ -ହିଁ- ହି ସେଇଟା ସତରେ ବାଛିକି ରାତିରେ ରଖିଲେ ଏକ ସୁବିଧା ହଁ।
ଗୋଟେ ଗୋଟେ ପତ୍ରରେ ପୋକ ଗୁଡାକ ବି ଲାଗିଥାଏ ନା ତ ଦେଖ୍ ଦେଖିବାକୁ ପଡେ ବୋହୁତ୍ କେୟାରଫୁଲି ସେଟା କରିବାକୁ ପଡେ। ଆଉ ସେଟା କଣ ନା ଅ- ଅଲଗା ଶାଗ ଗୁଡା କଣ ହେଇଥାଏନା ଗୋଟେ ଥରକୁ ଧର ଆଉ ମିଶେଇ କାଟ୍ କାଟି ଦିଅ ବାଛି ସାରିଲା ପରେ ଏଇଟା ତ ପୁରା ଗୋଟେ ଗୋଟେ ତାକୁ କାଢିବାକୁ ପଡିବ। ଇ ଏମାଙ୍କର ଆ କ୍ଷୀର ବି ପ୍ରୋବ୍ଲେମ ଟିକେ ବାହାରିଲାଣି ତାଙ୍କର। ଚାଏସାଏ ସେ ହେଇଗଲାଣି ତ ଏ ଶାଗ ଟିକେ ଦୋଉଛି ସଜନା ଶାଗ ବେଶୀ ଭଲ ଲାଗେ ସେ ଆଖି ପାଇଁ ଭଲ ନା ସଜନା ଶାଗ ହୁଁ।
ଭଲ ବି ପି ପାଇଁ ବି ଭଲ ହାଇ ବ୍ଲଡ୍ ପ୍ରେସର ହେଲେ କହନ୍ତି ସଜନା ଶାଗ ଛୁଇଁ ସବୁଠୁ ବେଷ୍ଟ ପରିବା
ହୁଁ- ହୁଁ-ହୁଁ। ହଁ ଛୁଇଁ ବି ଛୁଇଁ ତରକାରୀ ବି ଖାଉ ଆମେ ବେସର ଦେଇକି ଖାଉ। ଆଉ ଶାଗ ଡା ବି। ଶାଗ ଭଲ ଶାଗ ଥିଲା ଜଷ୍ଟ୍ ଆଣିଥିଲେ ବୋଧେ ସେ ଯ ଗାଁରୁ ଏଠିକି ଆର ଏତେ ଭଲ ଲାଗେନି ଯୋଉ ଗାଁରୁ ତ ସକାଳେ ଆସିକି ଯୋଉ ହାଟ ବସାନ୍ତିନି କୁଣାପୁର୍ ରେ। ଗାଁ ର ଲୋକ ଗୁଡାକ ଆସିକେ ତ ସେ ସେମାନଙ୍କଠୁ ଆଣିଥିଲି ଭଲ ଫ୍ରେଶ୍ ଫ୍ରେଶ୍ ଥିଲା।
ହଁ।
ହୁଁ।
ସେମିତି ଆଉ।
କାଲି ଟିକେ ଶାଗ କରିବୁ ଆଉ।
ଆଚ୍ଛା ସେଥିରେ ଶାଗରେ ସଜନା ଶାଗ୍ ନା ମୁଁ ତ ସବୁ ଶାଗ ଖାଏ ସଜନା ଶାଗରେ ଆପଣ। କଖାରୁ ହରିକା ପକାନ୍ତି ନା ନାଇଁ ଖାଲି ସେମିତି କରନ୍ତି?
ଏ କଖାରୁ ପକାଉ ଆଉ-ଉ ଆମର ତ ଦୁଇ ପ୍ରକାର ସେଟା କରିଥାଉ ମାନେ ମୁଁ ଗୋଟେ ଭାଜି ମାନେ ଟିକେ ଯୋଉଟା। ମୁଁ ଗୋଟେ ଭାଜିବା ଭଳିଆ ଶାଗ କରିଥାଉ ଯେମିତି ନର୍ମାଲି ରନ୍ଧାଯାଏ। ଆଉ ଗୋଟେ ଆମର କଣ କରନ୍ତି? ଖୁଦ ପକେଇକି ମାନେ ହଁ ଖୁଦ ପକେଇକି ସେଇଟା ବେଶୀ ଭଲ ଲାଗେ। ସେଠି ଆମ୍ବୁଲ ଟିକେ ଫୁନ୍ଦ ଟିକେ ପକେଇକି ଫୁଟେଇକି କରିଦଉ।
ଆଚ୍ଛା ଆଚ୍ଛା ସେଇଟା ବେଶୀ ଭଲ ଲାଗେ ହଁ- ହଁ -ହ
ଆପଣ କୋଉଟା କରନ୍ତି?
ନାଇଁ ମୁଁ ଆମେ ବି ସଜନା ସାଙ୍ଗ କରୁଚୁ ଆମେ ନର୍ମାଲି ଏମିତି କଖାରୁ ପକେଇକି ଯେମିତି ସରକାର ସେ ମୁଗ ଡାଲି ପକେଇକି ବି କଲେ ଭଲ୍ ଲାଗିବ ଖାଲି ସେମିତି ଭଜା ଭାଜି କି କଲେ ବି ଭଲ୍ ଲାଗିବ।
ହଁ।
ଆଉ ସଜନା ଶାଗ ଆମର ତ ଗଛ ବାରିରେ ଅଛି ସଜନା ଶାଗ ସଜନା ଶାଗ, ଛୁଇଁ।
ହ
ଆମେ ସବୁବେଳେ ବର୍ଷା ଦିନେ ଖାଲି ଟିକେ କାଳେ ପୋକ ଫୋକ ଲାଗି ଥିବ କହିକି ଡରନ୍ତି ମା ମନା କରନ୍ତି ଖାଇବା ପାଇଁ ହଜମ ହୁଏନି ବି କହନ୍ତି ନାହିଁ ବର୍ଷା ଦିନରେ କିୁନ୍ତୁ ଏ ସକାଳ ଓଳୀ ଖାଇଲେ କିଛି ପ୍ରୋବ୍ଲେମ ନାହିଁ ବହୁତ ଭଲ ଶାଗ। ଶାଗଟା ସଜନା ଶାଗ ଟା ବେଶି ଭଲ ଦେହ ପାଇଁ ବହୁତ ଭଲ ସେଇଟା ବି ପି ପାଇଁ ବି। ଆଁ ହୁଁ ଆମ ଶଶୁର ହଁ। ଆମ ଶଶୁର ବେଶୀ ପସନ୍ଦ କରନ୍ତି। ଖାଇବା ପାଇଁ ଏମିତି ଆଉ। କିଏ କିଏ ନଡିଆ ବି ପକାନ୍ତି ନଡିଆ ଏ ଯୋଉ ମୁଗ ଡାଲି ପକେଇକି। ହଁ ମୁଗ ଡାଲିରେ ଛୁଙ୍କ ଯମିତି ଦିଅନ୍ତି ମୁଗ ଡାଲି ପକେଇକି ସିଝେଇ ଦେେବେ। ତାପରେ ବଘାରିଲା ପରେ ଯେମିତି ବାଘରୁଛନ୍ତି ସେଇଟା ମୁଗ ଡାଲି ଆଉ ସେ ଶାଗ ପକ୍ ପକେଇଦବେ ଆଉ ପ୍ରେସର ମାରିଦେବେ ପ୍ରେସର ମାରିଦେବେ ଏବେ ମାନେ ବେଶୀ ଗୋଟେ ହୁଇସିଲ୍ ବାଜିବାକୁ ଥିବ ଆପଣ ବନ୍ଦ କରିଦେବେ।
ହଁ
ରେ ସେ ସେଇଟା ହେଇଯାଇଥିବ ହେଇଗଲା ପରେ। ତାପରେ ବଘାରିବେ ନଡ଼ିଆ ପକାଇବେ ସେଇଟା ନଡ଼ିଆ ପକାଇକି କରନ୍ତି ଖାଇବା ପାଇଁ। ସେଟା ବି ଭଲ ଲାଗେ ଖାଇବା ପାଇଁ।
ଆ ନଡିଆ ଆମେ ତ ନଡିଆ ପକେଇବାର ମୁଁ ଜାଣିନଥିଲି। ଟ୍ରାଏ କରିବୁ ନଡିଆ ପକେଇକି ବି ଗୋଟେ ଦିନ ଆଉ ଆପଣ ପ୍ରେସର ରେ କରନ୍ତି କି।
ହଁ ପ୍ରେସରରେ ଟିକେ ଶଶୁର ଟିକେ ମାନେ ଦାନ୍ତ ଟିକେ। କେ ଅଳ୍ପ ଅଛି ତ ତାଙ୍କର ଖାଇପାରନ୍ତିନି ତେଣୁ ସେ ସେଟା ଟିକେ ପ୍ରେସର ପକେଇଲେ ପ୍ରେସର ବଲେ ପୁରା ବିଲ ପନି ଗୋଟେ ହୁଇସିଲି ମାରିବାକୁ ବନ୍ଦ କରିଦେଲେ ସେ ଟିକେ ଡାଲି ଟା ଯେହେତୁ ପଡେ ମୁଗ ଡାଲିଟା ନ ସେଟା ମୁ ଗୋଟା ଗୋଟା ହେଲେ ଭଲ ଲାଗିବନି ନା
ହୁଁ
ତ ସେଥିପାଇଁ ସେମିତି କରୁ ଆଉ
ହୁଁ ହୁଁ। ଆମର ସବୁ ଡେକ୍ ଚିରେ କରିଥାଉ ଭଲ ଲାଗେ। ଆଉ ଯୋଉଟା ଭାଜି ଥାଉ ସେଇଟା ତ କଡେଇରେ କରିଥାଉ ଆଉ। ଆଉ ସେ ଲାଷ୍ଟ ସପ୍ତାହରେ ଆଣିଥିଲି ଏଇ ଶାଗ ଯୋଉ ପାଳଙ୍ଗ ଶାଗ। ଶାଗ ନେଇକି ଆସିଥିଲି।
ହଁ।
ଆଉ ସେଇଠି ଭାଜିଥିଲୁ ବି ଆଉ ସେ ଯୋଉ ପନିର ପକେଇକି ବି ରାନ୍ଧନ୍ତନି କି।
ହଁ ପନିର ପକେଇକି ହଁ ହଁ।
କଣ ସେଇଟା କହିଲେ ପାଲକ ପନିର। ତ ପାଲକ ପନିର ବନେଇ ହଁ ସେଟା ବି ଭଲ ଲାଗେ ହୁଁ। ସବୁ ସବୁ ଶାଗ ହଁ।
ପାଳଙ୍ଗ ଶାଗଟା ଭଲ ଯେ ସେଇଟା ଇନଷ୍ଟାଣ୍ଟ ବ୍ଲଡ଼୍ କରେଇବ ନା। ସେଇଟା ଭଲ ଡକ୍ଟର ବି ପ୍ରେସ୍କ୍ରାଇବ୍ କରନ୍ତି। ପାଳଙ୍ଗ ଶାଗଟା ଭଲ ଖାଇବ ସେଇଟା ଭଲ ସେଇଟା।
ହୁଁ ସବୁ ଶାଗ ଖାଇବା ଭଲ ମତେ ଭଲ ଲାଗେ। ସବୁ ପ୍ରକାର ଶାଗ ହୁଁ।
ହଁ ଶାଗରେ ମାନେ ବ୍ଲଡ ପାଇଁ କହନ୍ତି ଡକ୍ଟର ଶାଗ ଖାଇବା ପାଇଁ ହଁ।
ହଁ ବ୍ଲଡ଼ ପାଇଁ ପୁଣି କ୍ୟାଲସିୟମ ଆଇରନ୍ ପଟାସିୟମ ଏଗୁଡାକ ପାଇଁ ବି ଭଲ ମାସେ ବ ଇଏ ମିଳିଥାଏ ବି ଭିଟାମିନ୍ ଗୁଡାକ ବି ମିଳିଥାଏ
ହଁ ପରା ସେଇଠି ବେଶୀ ଭଲ ଶାଗ ସବୁ ଖାଇବାର ଅଛି
ହଁ ଆମର ହଜମ୍ ଅ ହଜମ୍ ବି ହଜମ କରିବା ପାଇଁ ବି ହୁଁ ଭଲ ନା ଏଇଟା ଶାଗ ଟା ହଜମ ଶକ୍ତି ବି ବଢେ ହୁଁ ତାପରେ ଖାଲି ଆଖି ପାଇଁ ନୁହଁ ହାର୍ଟ ଡ ଆଉ ଚର୍ମ ଏଗୁଡାକ ପାଇଁ ବି ହଁ ଶାଗ ଟା ବହୁତ୍ ଭଲ ଖାଇବା
ଭଲ ହଁ ଏବେ ତ ଖରା ଦିନକୁ ପଖାଳ ଶାଗ ଆଉ ସେଇଟା ତ ବେଶୀ ଆଉ କିଛି ନଥିଲେ ପଖାଳ ଶାଗ ଖାଇଦେଲ ହଁ
ଖରା ଦିନରେ ହିଁ ବେଶୀ ଖାଉ ଆଉ ସେ ଯୋଉ ଫାଷ୍ଟ ଫୁଡ୍ ଏଗୁଡା ଖାଇବା ଅପେକ୍ଷା ଜଳଖିଆ ଖାଇବା ଅପେକ୍ଷା ଶାଗ ପଖାଳ ଖାଇଦିଅ ହୁଁ
ପେଟ ଥଣ୍ଡା ସବୁ ବି ଭଲ ସାଙ୍ଗେ ସାଙ୍ଗେ ବି ହବ ହଁ ହଁ ଏମତି ଆଉ
ଆମ ବାଡିରେ ତ ସେ ଯୋଉ କୋଶଳା ଶାଗ କୋଶଳା ଶାଗ ଜାଣିଛନ୍ତି ନା
ହଁ ହଁ କୋଶଳା ଶାଗ
ସେଇ କୋଶଳା ଶାଗ ବି ଲଗେଇଥିଲୁ ବାଡିରେ
ଆଚ୍ଛା ଆଚ୍ଛା ବାଡ଼ିରେ ନାଇଁ କିି ହଁ
ଆରେ ଲଗେଇଥିଲୁ କୋଷଳା ଶାଗ ହେଲେ ଖାଉ ସେଇଟା ବି ଖାଉ କାଢିକି ସେଇଠି ଅ ବାଇଗଣ ଛୋଟ ଛୋଟ କାଟିକି ନହେଲେ ଟିକେ ଆଳୁ ବି ପକଉ ସାନ ସାନ କାଟିକି ଭଲ ଲାଗେ ସେମିତି କଲେ ବି ହୁଁ
ଆ ଦି ପ୍ରକାର ଅଛି ନା କୋଶଳା ଶାଗ ଗୋଟେ ଗୋଟେ ଲାଲି ରଙ୍ଗର ବି ଅଛି ଆଉ ଆଉ ଗୋଟେ ସବୁଜ ରଙ୍ଗ ବି ଅଛି ଦୁଇଟା ପ୍ରକାର ହଁ
ହୁଏ ସବଜ ରଙ୍ଗଟା ଆଉ ନାଲି ଟା ଯୋଉଟା କହୁଛନ୍ତି ଆପଣ ସେଇଟା କିଣିକି ଆଣିଥାଉ ବଜାରରୁୁ ଆଉ
ଆଚ୍ଛା
ହୁଁ ଆପ ଆମ ସାହିରେ ତ ସକାଳୁ ହେଲେ ଶାଗ ବିକି ଆସିଥାନ୍ତି ସେ ଯୋଉ ଗାଁ ରୁ ଯୋଉ ଆସନ୍ତି ସେମାନେ ମାର୍କେଟ ରୁ ଆଣିଥାଉ ନହେଲେ ଘରୁ ଅ ପାଖକୁ ଆସନ୍ତି ଯୋଉ ସେଇଠୁ ନେଇଯାଉ ଆମେ
ନେଇଯାଉ ହଁ ସେ ଭାଜି ଶାଗ ଗୋଟେ ଥାଏ ସେଇଟା ଗୋଟେ ଖୁଣ୍ଟି ଖୁଣ୍ଟିକି ଶାଗଟା ସେଇଟା ଆଣନ୍ତି ଯେ ସେଇଟାକୁ ବେଶୀ ଟାଇମ୍ ତା ଲାଗେ ଟିକେ ଛଡେଇବା ପାଇଁ ଏଇଟା କଣ ବନ୍ଧା ହେଇଥିବ ଯେ କାଟି ଦେଇକି
ହଁ ହଁ ହଁ ଆଉ ଗୋଟେ ଶାଗ ଥାଏ ଛୋଟ ଛୋଟ ଶାଗ ସେଗୁଡାକ କଣ ବିଲରେ ହୁଏ ବୋଲି କୁହନ୍ତି ଜାଣିଛନ୍ତି କି?
ହଁ ନାଇଁ ନାଇଁ କି ଶାଗ କି ସେଟା?
ତା ନାଁ ବି ମୁଁ ଜାଣିନି ଠିକ ରେ କିନ୍ତୁ ବିଲ
ସାଗ କି।
ହଁ ସେଇଟା ତ ପାଣିରେ ହେଇଥାଏ ବିଲରେ ସେଇଟା ବି ଗୋଟେ ସୁନସୁନିଆ ଶାଗ ବି ଭଲ ଲାଗେ ନା ସେ ଛୋଟ ଛୋଟ ପତ୍ର ହେଇ ଥାଏ ଭଲ ଲାଗେ ସେଇଟା ବି ହଁ ବର୍ଷା ଦିନରେ ମଧ୍ୟେ ବେଶୀ ହୁଏ ସେଇଟା।
ହଁ ବର୍ଷା ଦିନରେ ସେ ବଇଟା ଶାଗ ଯୋଉ ସେଇଟା ବି ହଉଛି ଆମର ବାରିରେ ପଇଡ଼ା ଶାଗ ଲଗେଇଛନ୍ତି ମା ହଁ। ହଁ ପଇଡା ଶାଗ ଲଗେଇଛନ୍ତି ଅ। ନିଜେ ଲଗାନ୍ତି ସବୁବେଳେ ଆମର ତ ବାହାରେ ପରିବା ଏତେ ଆମେ କିଣୁନୁ ବାରିରେ ଯାହା ମାନେ ମଁ ବବୃ। ରତଭଣ୍ଡା ଅଛି ସଜନା ଛୁଇଁ ଏଯାକ ବି ଲାଗିଛି ଆମର ବାଡିରେ। ପ୍ରାୟତ ଉଁ ଉଁ କିଛି ଲଗେଇଛୁ। ପରିବା କେତେଟା ଏନ୍ତି।
ଭଲ ଏଇ ବାହାରେ କଣ ସାର ଇଏ ସେ ଦଉଛନ୍ତି ଅଧିକ ଇଏ ଆଉ ଘରେ କଣ ନିଜର ଯୋଉଟା ଚୋପା ଫୋପା ବାହାରିଲା ପରିବାରୁ ପକା ଓ ସେଗୁଡାକଇ ଖତ ହେଇଗଲା। ଭଲ ସେଗୁଡାକ ଖାଇବା।
ହଁ ସେଇଟା ହି। ତାପରେ ସେଇଟା କରିବା ପାଇଁ ବି ସହଜ ଜଲ୍ଦି ହେଇଯିବ ଏମିତି ଆଉ।
ହଁ। ଶାଗ ଟା ଜଲ୍ଦି ସିଝେବି ଭଲ।
ହଁ ସିଯିବ ଜଲଦି।
ହଁ ହଉ ମ୍ୟାଡାମ ମୋର ଶାଗବ ଟା ଇଏ କରୁଛି ଆପଣ ହଁ ରଖିଦିଏ ଟିକେ ଏଗୁଡା ସବୁ ହଉ ରଖିଲି।
ହଉ ହଉ ନମସ୍କାର ହଁ ନମସ୍କାର।